ନମସ୍କାରେ।
ହଁ। କଣ କରଛ? କାଏଁ ରେ ବସିଛି ନା କଣ କରିବି।
ଆ ଖିଆପିଆ ସଇଲାଣି?
ମୁଁ ଖାଇସାଇଲୁଣୁ। ଖାଇକି ବସିନୁ ଆଉ, ରୋଷେଇ ସାଇକି ଖାଇକି ବସିନୁ।
ଆ ଝା ଝା। ଆ ଘରେ ସମସ୍ତେ ଭଲ ଅଛନ୍ତି? ଏ ମୁଁ ବି ଏବେ ଖାଇକି ଉଠଲି। ଜଷ୍ଟ ସାଙ୍ଗେ ସାଙ୍ଗେ ଉଠିଛି ଆଉ।
ହୁଁ ହୁଁ ଘର ସବ ଭଲ ନା?
ହଁ ସବୁ ଭଲ ଅଛନ୍ତି। ସକାଳୁ କଣ ଖିଆ ହେଇଥିଲା ତା ରୁଟି ନା ଭାତ?
ସଖାଳୁ ପଖାଳ ଭାତ।
ଏ ପଖାଳ ତ ଓଡିଆ ଲୋକଙ୍କର ଫେମସ।
ପଖାଳ ଖିଆ ସଇଲାଣି।
ହୁଁ ଆ ମୁଁ ତ ଏବେ ଏଇ ଜଷ୍ଟ ପଖାଳ, ଦହି ଆଉ ଆମର କରଥିଲେ? କଖାରୁ ଫୁଲ,
ହୁଁ ହୁଁ।
ହ୍ୟାଲୋ।
କଖାରୁ ଫୁଲ ଭଜା।
ଉଁ ନାଇଁ ନାଇଁ କଖାରୁ ଫୁଲ
କଖାରୁ ଫୁଲ କେମିତି ବେସନ ଲେ ଛାଙ୍କିଥିଲ? ହଁ, ସେରାପା ଭା ଚାଉଳ ଚୁନା ନା ବେସନ?
ନାଇଁ ଚାଉଳ ଚୁନା ପିଆଜ ଫିଆଜ ଦେଇକିନି, ସେ ଗୋଟେ ପିଠା ଭଳିଆ କରିଥିଲେ।
ଆଉ ଗ୍ରାଇଣ୍ଡିଙ୍ଗ କରିକି, ଖାଲି ପିଆଜ ଫିଆଜ ପକେଇକିନି କରିଥିଲେ ଆଉ। ଭଲ ଲାଗୁଥିଲା। ସେଇରା ଲଗେଇକି ଖାଇଲି ଆଉ।
ବାରମା କେମିତି?
କଣ କଲ?
ମାନେ, ଗାଁ ଆଡେ ଗରମ କେମିତି?
ଗରମ ତ ଏତେ ଜୋରେ ହଉଛି, ସମାଳି ହଉନି। କୁଲର ଫୁଲର ଲଗେଇଲେ ବି ହଉନି ସମାଳି।
ହୁଁ ହୁଁ। ବାସା ହଉନି ସିଆଡେ?
ବର୍ଷା-ଆ ପରଦିନ ହେଇଥିଲା ଦିଦି ନ ଖଣ୍ଡେ ବର୍ଷା।
ଆଜି ଏତି ଡ଼ିଏ କାଁଳିଆ ପାଗ କରିଛି। ଗଲା କାଲି ଟିକେ ବର୍ଷା ହେଇଥିଲା।
ହଁ, ମ ଏଇଆଡେ ବସା ହଉଛି ଗାଁ ଆଡେ ହଉନି।
ହୁଁ ବର୍ଷା ଜବର ହଉଛି।
ଯେତେବେଳେ ଚାଷ ହଉଛି, ସେଆଡେ ହଉନାହିଁ ବଷା ଯେତେବେଳେ ଚାଷ ନହଉଛି, ସେଆଡେ ବଷ
ହୁଁ, ଦେବସ୍ନାନ ପୂର୍ଣ୍ଣିମାଟା ଅଛି ତ
ହୁଁ
ଦେବ ସ୍ନାନ ପୂର୍ଣ୍ଣିମା ପରଦିନ ନା।
ହଁ ପଦିତ ରଥଯାତ୍ରା ବାହୁଡା ବର୍ଷା ହବ ଏଇଆଡେ ହଉଛି ମୁଁ ନା ଗାଁ ଆଡେ ବସ ସେଟା ଗାଁରେୁ ବିଲ ବାଡି ଫାଟିଲାଣି।
ହୁଁ
ଚାଶ ହଜାର
ହବ ଟିକେ ଆଉ ବର୍ଷା ଆଉ ପରଦିନ ଅଛି ଦେବ ସ୍ନାନ ପଣିଆ ବର୍ଷା ଦେ ହବ
ହୁଁ
ହଉ
ହୋ ବତ ସାରା ଲୋକଛି
ବର୍ଷା ଯେତେ ହେଲେ ସେତେ ଭଲ କିନ୍ତୁ ଅଧିକା ହେଲେ ପୁଣି ଖରାପ ନା
ତୋଳାଇନା ପକେଇବେ ନା ସବ ପକଉଛନ୍ତି ନା ଆଉ ବର୍ଷାଟା ହବା କଥା ନା ଆଉ
ପଣ ଦ ଆମର ଧାନ ଫାନ କିଛି କରାହଉନି
କରନ୍ତିନି
ନା
ହୁଁ
ଧାନ ଫାନ ମୂଳ
ଶୁଣୁଛନ୍ତି ତା ଗଛ ହେଲାଣି ରଧ ଗାଁ ରେ ବର୍ଷା ନୁହେଁ
ହୁଁ ତମରକର ଧାନ ଫାନ
ହ ଆମର ତ ବାର ଫସରେ ମ ଶାଶୁର ସବୁ ଆମେ ଆସିକି ବାହାରେ ଅଛୁ। ଏଇଆାର ତ କିଛି ନାହିଁ ଖାଲି ଫୁଲ ଚାଷ।
ଓହୋ। ତାହେଲେ ତମର ବି ଧାନ ଫାନ କିଛି କରନି
ନା ଆମର କହନ୍ତି ଶାଶୁରୁ ସବୁ କରରନ୍ତି ଧାନ ବୁଣା ହେଇଯିବା ଗଛ ହେଲାଣି। ନା ବାବା। ଷ ହେଲାଣି ଯେ ପାଣି ନାହିଁ।
ହଁ।
ମାଟି କରେ ାକିଲା ଆଣି ପାଣି ମରେଇଦ।
ଓୋ ଟ କଣ ଝିଅ କାନ୍ଦୁଛି ନା କଣ? ଝିଅ ନା ପୁଅ? କହିଲେ ଝିଅ ନା ପୁଅ କାନ୍ଦୁଛି।
କୁହ ନା ସେ କାନ୍ଦୁନି ସେଟା ଖେଳୁଛି।
ଆଚ୍ଛା ଆଚଛା। ଏ ତ ସ୍କୁଲରୁ ଛୁଟି ଥବ।
ନାଇଁ ଏଟା କଣ ସ୍କୁଲ ଆ ଦେଢ ବର୍ଷ
ହଁ ଆମର ଗୋଟେ ସ୍କୁଲ ଯାଇନିେ ବସିକି ଖଲି ମୋବାଇଲ
ଛୁଆକୁ କାଇଁ ଭଲ ହଉଛନ୍ତି।
ଆ ମୋବାଇଲରେ ନହେଲେ ତାଙ୍କର ତ ଚଳୁନି କିଛି।
ଏଟା ଦବା କଥା ନୁହେଁ ନା ଛୁଆଙ୍କୁ ମବାଇଲ ଦେବା ଭଲ ନୁହଁ ଆଜିଠୁ।
ତାପରେ ଗଲେ ସ୍କୁଲ ନଗଲେ ଘର କାମ ବି କରଇ ଦଉନାହାନ୍ତି।
ସ୍କୁଲ ତ ଖୋଲା ହେଲା ସ୍କୁଲ ଛାଡ଼ିଆ କଥା।
ରାଜ କଣ ପାଇଁ ଯାଇନି କେଜାଣ।
ଆଜି ଶନିବାର ଆଜି ଶନିବାର ବୋଲି ଛୁଆ ଯାଉନଥିବା କାଲି ଛୁଟି ଅଛି।
ମୁ ମୁଁ ତ ନଥିଲି।
ଛୁଆଙ୍କୁ ମୋବାଇଲ ଦିଅ ନା ଖାଇବେନି ଛୁଆ ଭୋକ ଶଷ ତା ଖାଇବେନି ପିଇବେନି ମୋବାଇଲ। ଚାଲ ଦିନି।
ମୋବାଇଲରେ ଦେଖିଲେ ଛୁଆ ଭାତ କରହୁଛନ୍ତି।
ହୁଁ ଆମ ଆମର ତ ଗୋଟେ ଭାଇ ପୁଅ ସେ ଶୋଇନ ଆଜି ସେ ମୋପାଲ ଧରୁଛି ସ୍କୁଲ ଯାଉନି ସେ ଯଥଥିଲା ମବଲ ଦ।
ଏମିତି କରୁଛନ୍ତି ଆଉ।
ଆଜି କଣ ଡିଉଟି ଯାଇନାହାନ୍ତି ନା କଣ ଘରେ ଅଛ।
ବାହାରୁ ଯ ଡଉଠି ଯିବି ଏବେ।
କଣ ଦଶଟା ରେ ଡିଉଟି?
ହଁ ଆମୋର ଆରମ୍ଭ ସାଢେ ଦଶଟା।
ଉଁ ହୁଁ।
ସାଢେ ଦଶଟା ବେଳକୁ ଯିବି ଆଉ।
ହ।
ହ।
ସାଢ଼େ ଦଶଟା ର ସାଢେ ପାଞ୍ଚଟା।
ନା ମୁ ସାତୁଟା ଖଣ୍ଡ ହେଇଯାଉଛି।
ଓ ହୋ।
ସାତଟା ସାତଟା ଆଠଟା ନଅଟା ଏମିତି ଠିକ କିଛି କଣା ନାହିଁ ଆଉ। ଆଜି ଅଛି ହାପ ଡେ ଅଛି।
ହୁଁ ହୁଁ।
ଦିଟା ବେଳକୁୁ ପଳେଇ ଆସିବି ଆଉ।
କଣ ଡାଇଭର ବା।
ହୁଁ।
ଗାଡି ବଲାଙ୍କର କଥା-
ନାଁ ମୋର ଅଫିସ ରେ ଲାଗିଛି ନା।
ସେ ଅଫିସ କଣ ଟାଇମ ଆସିଲେ ଛୁଟି ହଉଥିବ ନା କଣ ଯାହା ହେବେ ନା ଘ
ହୁଁ ହୁଁ ନାଇଁ ନାଇଁ ଆମର ଶନିବାର ହଉଛି ହାଫ୍ ଡେ ତ
ହଁ ହ।
ରବିବା ଯିବୁ ଗୋଟେ ସାଇଡ ଖାଲି ଗୋଟେ ରାଉଣ୍ଡ ମାରଦେଇ ପସା ଆଉ ନା କଣ? ନ ନା ଆମର କପାନୀ ନୁ
ହୁଁ ହୁଁ।
ଆମର ସେଣ୍ଟ୍ରାଲ ଗଭମେଣ୍ଟ ଯାଇକି ଖାଲି ଗୋଟେ ରାଉଣ୍ଡ ବୁଲେଇକି ଆସିଲି ଆମର ଆସିଲୁ ପୀ ଯିବୁ ଆଜି ତ
ହୁଁ ହୁଁ। ପୁରୀ ହ ଅଛି ନାହି- ଏମତ ଏରେ ପୁର ରେ ତ ଭିଡ କଷି ହେବେ ନା ଷ୍ଟାର୍ଟ ହେଇଗଲା ରଥଯାତ୍ରା ବାହୁଡା ସୁନା ବଷା ସବୁ
ହଁ ହଁ। ହଁ ଅଛି ପରଦିନ ଦେବସ୍ନାନ ପୂର୍ଣିମା
ହୁଁ।
ହଁ ସାର୍ ମାନେ ଅଛନ୍ତି ସେ ଯିବେ ଟିକେ ତ ତା ନେଇକି ଯାହାହବ।
ହୁଁ ହୁଁ।
ଆଜି ଗଲେ ରାତିରେ ଏଟେ ରହିବୁ। କାଲି ରହିବୁ ପରର ଦିନ ସ୍ନାନ ପୂର୍ଣ୍ଣିମା ଟିକେ ଦେଖିକି ଆଣ ପଳେଇ ଆସିବୁ ଯେତୁ ଜଗନ୍ନାଥ ପଦାକୁ ଆସିବେ ବଳଦାଣ୍ଡ ରେ ଗାନ୍ଧେଇବେ
ଆଉ ତ ଯାଆନ୍ତେ ସୁୁନାବେଶ ସବୁ ବାହାର ଭଲ ହୁଅନ୍ତା
କଣ କହିଲେ
ମାନେ ସୁନାବେସ କରି ଦେହରେ ଯାଆନ୍ତେ ଭଲ ହୁଅନ୍ତତା
ସୁନାବେେଶବୁ ସାର୍ଙ୍କର ପୁଣି ଛୁଟି ଥିବା ଦରକାର।
ହୁଁ ତାଇ
କଣ ପାଇଁ ଆଜି ହା ଡେ ହେଲେ ଆମର କାଲି ରବିବାର ଅଛି ଛୁଟି ଗଲା କାଲି ଗୋଟେ ଦିନ ଥିଲା ଛୁଟି। ମହରମ ଯୋଉଥିଲା
ହଁ
ତାପରେ କାଲି ଅଛି ରବିବାର ଛୁଟି ସୋମବାର ଦିନ ଅଛି ଆମର ବି ଛୁଟି
ବା
ସେଇଥିପାଇଁ ଯିବା କଥା ଆଉ
ହୁ
ଆଉ ସେଦିନ ପୁଣି ସୁନାବେଶ ବେଳକୁ ଛୁଟି ଅଛି ନ ଅଛି ଆଉ କହିହବ।
ହଁ ସେ କଥା ନା ଠକ କଣ ଡୋରି ନେକେ ତ ଆଉ ଛୁଟି ଥାଉ ନଥାନ୍ତି ଯାଇତ ପଡିବ
ହଁ କିନ୍ତୁ ଠାକୁରଙ୍କ ଡୋରି ଲାଗିଲେ ବି ପା ଯାଇ ହଉନି ଆମର ଯିଏ ଅଛନ୍ତି ପିଡି ସ ପ୍ରୋଜେକ୍ଟ ଡାଇରେକ୍ଟର ଯିଏ ଅଛନ୍ତି ସିଏ ବା ଛୁଟି ଦଉନାହାନ୍ତି
ହୁଁ
ସିଏ ହେଲେ କଣ କହିଲ ସିଏ ଯଦି ଆମ ଏଇ ଓଡ଼ିଆ ଲୋକ ହୁଅନ୍ତେ ତାହେଲେ ଛୁଟି ଫୁଟି ଟିକେ ମିଳିଯାଆନ୍ତେ। ସିଏ ହେଲେ ବା ପଠାଣ
ଓ ହ।
ଆଉ ପଠାନ ମାଂକର ମାନଙ୍କର ତ ତମେ ଜାଣିଛ ସେ ଆମର ଜଗନ୍ନାଥଙ୍କର ଭାରିଭଲ ପାଆନ୍ତି। ସେଥିପାଇଁ ଟିକେ ଅସୁବିଧା ଆଉ
ସେୟା
ଆଉ। ହ ତମେ କେବେ ପୁରୀ ପୁରୀ ଯାକୁ ପ୍ରୋଗ୍ରାମ କରିନ ବୋଧେ ନାଇଁ ନାଇଁ।
ପୁରୀ ପୁରୀ ଆମେ ବସ କରିଛେ। ନେଖ ଯାଉ ମାମା ଏଇ ବାହାରକୁ ପଳେଇ
ଓହୋ ବାହାରକୁବେ ଏ ବେଯାଇକି ରହୁଛନ୍ତି ନାଇଁ। ମୁଁ ଆ ଆଜିିବ ଆଉ ସୁନାବେସ ବେଳକୁ ନହେଲେ ଆସିକି ବୁଲିକି ଯାଅ।
ମାସ ହେଲା ଆଉାଇ ଯାଇ ବୁଲିକି ଆସିନି ଆସିକି।
ଗାଁକୁ ଆସୁଛନ୍ତି ଯାଇକିନି ବୁଲ ଦେଇକି ଆସିବ ଭଲ ନା।
ଆମେ ଏଇ ମାସ ହେଲା ଆସୁ ଏତେ ବାେ ଯିବୁ ନା ଦି ଦିନରେଖ ଯାଇି ପହଞ୍ଚିିବୁ ଯମୁ ଆର ବର୍ଷ ଦେଖିବା ପହଞ୍ଚି ସେଇିନ ଆର କନ କହିଲ?
କହିଲେ ଏବେ ମାସେ ହେଲା ବାହାରକୁ ପଳେଇଛନ୍ତି ନା କଣ?
ହଁ ନା ଆଗ।
ଆଚ୍ଛାଚା। ହଉ।
ଆଁ ଆଜ୍ଞା।